ହ୍ୟାଲୋ ହ୍ୟାଲୋ।
ହଁ। ଭଲ ଅଛନ୍ତି ହଁ ହ୍ୟାଲୋ। ହଁ ହଁ ଶୁଣା ଯାଉଛି।
ହୁଁ।
ଆଉ ଭଲ ଅଛନ୍ତି?
ହ୍ୟାଲୋ।
ହ୍ୟାଲୋ।
ତ ହଁ ଭଲ ଅଛନ୍ତି?
ଶୁଣା ଗଲା କି? ହଁ ଭଲ ଅଛି। ଆପଣ?
ଭଲ ଅଛନ୍ତି?
ହଁ ଭଲ ଅଛି। ଆପଣ ଭଲ ଅଛନ୍ତି କି?
ହଁ। ତମେ ଭଲ ଅଛ?
ହଁ ଭଲ ଅଛି। ଆପଣ ଭଲ ଅଛନ୍ତି?
ହଁ। କଣ କରୁଛ?
ଏଇ ରୋଷେଇ ଟିକେ ଚାଲିଥିଲା ଜଷ୍ଟ ଏବେ ଏବେ ସରିଲା।
କଣ କରୁଛ?
ଆଉ ଆପଣଙ୍କର? ରୋଷେଇ ରୋଷେଇ। ରୋଷେଇ କରୁଥିଲି। ଆପଣ?
କଣ ଆଇଟମ୍ ରୋସ ଷେଇ ହେଇଛି?
ଆଜି ନା ସାଧା ପୁଲାଉ। ଓହୋ ଆଉ ଆଳୁ, ଟମାଟୋ ତରକାରୀ ଆଉ। ଆଉ ଆପଣଙ୍କର? ଆପଣଙ୍କର ରୋଷେଇ ସରିଲାଣି?
ହଁ ଆମର ରୋଷେଇ ଚାଲ ଲିଚି।
ଆପଣଙ୍କର ରୋଷେଇ ସରିଲାଣି କି?
ନାଇଁ ନାଇଁ ଚାଲିଛି ରୋଷେଇ।
ଆଚ୍ଛା ଆଚ୍ଛା ଆଉ କଣ ରୋଷ
ଆମର ରୁଟି କୁ ଆଉ ରୁଟି, ଆଳୁ ବଡି ଭଜା। ଆଉ ଆପଣଙ୍କର? କଣ ଚାଲିଛି ପାଠପଢା ଆପଣଙ୍କର? ହାଲୋ।